ଜୟ ଶ୍ରୀ ଜଗନ୍ନାଥ ଆପଣ ମତେ ଶୁଣିପାରୁଛନ୍ତି?
ହଁ ଶୁଣି ପାରୁଛି କୁହ।
ଆଜ୍ଞା ଭାଇ କଣ କରୁଥିଲେ ଭାଇ?
ମୋବାଇଲ ଦେଖୁଥିଲି ବସିକି ସେଭେନ୍ ଟି ହବ।
ଆଜ୍ଞା।
ମୁଁ କହିଲି ଏଠି ବାସ୍ ମୋବାଇଲ ଦେଖୁଥିଲି ବସିକି।
ଆଉ କଣ ଖାଇଛନ୍ତି?
ଖାଇଥିଲି ଭାତ ଖାଇଥିଲି, ଭାତ, ଡାଲି, ଭଜା ହେଇଥିଲା ଖାଇଥିଲି ଆଉ ଆପଣ?
ମୁଁ ଭାଇ ସକାଳୁ ଛତୁଆ ଖାଇଛି।
ହୁଁ।
ଆଉ ଖାଇକି ମୁଁ କାମରେ ଅଛି ଆଉ।
ଆପଣ କୋଉ କାମ କରୁଛନ୍ତି କି?
ମୁଁ ଗୋଟେ ଅନଲାଇନ ରେ କାମ କରୁଛି। ତାକୁ ସେଇ ଅନଲାଇନ କାମକୁ ଅଛି ଆଉ।
କମ କେତେ କଣ ଅଛି?
ଆଜ୍ଞା।
ଇନକମ କେତେ କଣ ହଉଚି ଇନକମ?
ସେସବୁ ଜିନିଷ ଭାଇ ଏଠି କହିବାଟା ଠିକ ନୁହଁ। ବୁଝିପାଇଲେ ତ ଆମର
ଅ ଆପଣ କଣ ମୋବାଇଲ ସବୁବେଳେ ଦେଖନ୍ତି ବୋଧେ।
ହୁଁ।
ଆଛା। ଆମେ ଆଜି ଗୋଟେ ମୋବାଇଲ ବିଷୟରେ ଗୋଟେ କଥା ହବା। ମୋବାଇଲ ଟା ଆମର ଯୁବ ପିଢିକୁ କଣ କିଛି ଭଲ ଦିଗ ଦର୍ଶନ ଦେଖାଏ ନା କିଛି ଖରାପ ଦିଗ ଦର୍ଶନ ଦେଖାଏ, ସେଇ ଟା ଆପଣ ଉତ୍ତର ଦିଅନ୍ତୁ ତାପରେ ମୁଁ ତାର କିଛି ଗୋଟେ ଉତ୍ତର ଦେବି ହେଲା।
ସେ ମୋବାଇଲ ବିଷୟରେ କହିଲା ମାନେ ତ ବହୁତ ପ୍ରଶ୍ନ ଉଠେ। ମାନେ ଯିଏ ଯୋଉ ୱରେ ନବ ତାକୁ ସେ ୱେରେ ମାନେ ସେଟା ଯିବ। ଜଣେ ଯଦି ଚାହିଁବ ନାଇଁ ମୁଁ ଆର ମାନେ ଯଉଟା ଭଲ ଗୁଣ ତାକୁ ଯଦି କହିବ ୱାଚିଂ କରିବାକୁ ସିଏ ଯଦି ସେ ଗୋଟେ ହେଇପାରିବ ଆଉ ଯଦି ତାର ଖରାପ ବ୍ୟବହାର କରାଯିବ କଣ କିଛି ନାହିଁ।
ଭଲ ବ୍ୟବହାର କଣ ଅଛି ଆପଣ କହିଲେ ମତେ ଟିକେ?
ଭଲ ବ୍ୟବହାର ମାନେ ଯେମିତି ଆମର ଏବେ ଏ ଆଇ ବାହାରୁଛି ମାନେ ସବୁ ପ୍ରକାର ଡାଉଟ କିଲିୟର ହଉଛି ନା ନାଇଁ।
ତାପରେ ଆମର ଯୋଗାଯୋଗ ହେଇପାରୁଛି ତୁରନ୍ତ। ତାପରେ ଆମର ଆଗରୁ ଯେମିତି ମେଲ ସିଷ୍ଟମ ନଥିଲା ସ ଆମେ ଟିକଟ ଇଏ କରିକି ଦେଉଥିଲେ ନାଇଁ ପୋଷ୍ଟ ଅଫିସ ରେ। ଏବେ ମେଲ ସିଷ୍ଟମ ହେଲାଣି ତ ଆମର ଏଥିରେ ସୁବିଧା ହଉଛି ଆହୁରି।
ଆଚ୍ଛା ଏତିକି ଜିନିଷ।
ଆହୁରି ତ ବହୁତ ଜିନିଷ ଅଛି।
ଆଜ୍ଞା। କଣ କଣ ଅଛି କହୁନାହାନ୍ତି।
ଆପଣଙ୍କ ମତରେ କଣ କୁହନ୍ତୁ।
ଦେଖନ୍ତୁ ମୋବାଇଲ ଟା କୁ ତ ଆମର ଓଡିଆରେ ଦୂର ଭାଷା ଭାଷା କୁହାଯାଏ ଯାହାକୁ ଆମେ ସଦା ସର୍ବଦା ସକାଳୁ ଉଠିଲେ ଗୋଟେ ମନସ ମଣିଷଟେ ଉଠିଲେ ପ୍ରଥମେ ମୋବାଇଲରେ ତାର ପିତା ମାତାଙ୍କୁ ଦେଖେ। କିଛି ଜଣ ଭଗବାନଙ୍କୁ ଦେଖନ୍ତି। କିଛି ଜଣ କନା ଉଠିଲେ ପ୍ରଥମେ ଆପଣଙ୍କର ଫେସବୁକ୍ ଆଉ ଇନଷ୍ଟା ଏଗୁରାକୁ ଦେଖିକି ତାଙ୍କର ସମୟ କାଟନ୍ତି। ମୋବାଇଲ ଟା ଯେତିକି ଆପଣଙ୍କ ପାଇଁ ଭଲ। ତେଣ ସେତିକି ଖରାପ ଦେଖନ୍ତୁ ଆମେ ମୋବାଇଲ ରେ କଣ ନା ଭଲ କହିବାକୁ ଗଲେ ଆମେ ଦୂରରେ ଥିବା କୌଣସି ଲୋକଙ୍କ ସହିତ ବହୁତ ଜଲଦି ନିଜର କଥାବାର୍ତ୍ତା କରିପାରୁଛେ। ତାପରେ ଆପଣଙ୍କର ଅ ଯୋଉ ଆପଣଙ୍କର ଭିଡିଓ କଲ ମାଧ୍ୟମରେ ଆମେ ସମସ୍ତଙ୍କ ସହିତ ନିଜର ଆ ଭାବ ଆଦାନ ପ୍ରଦାନ କରିପାରୁଛେ କାରଣ ଆଗରୁ ଚିଠି ଦ୍ଵାରା ହିଁ ସବୁ ଜିନିଷ ସମ୍ଭବପର ହେଇ ଯାହା ଫଳରେ ଆମକୁ ଗଲେ ଜଣଙ୍କ ପାଖକୁ ସେଠି ଯାଇକି ଦେଖା ହେଇ ପା କିନ୍ତୁ ଏବେ ମୋବାଇଲ ମାଧ୍ୟମରେ ଆମେ ମୋବାଇଲ ଆଉ ଯଉ ଦ୍ୱାରା ହିଁ ଆମେ ସ ସବୁ ଜିନିଷ ଯୋଗାଯୋଗ ସୁବିଧା ଜନକ ହେଇପାରୁଛି ଆଉ ତା ଦେହରେ ଆପଣ ଯଦି ଏହାର ଖରାପ ଦେଖିବେ ଆମର ଯୋଉ ଛୋଟ ଛୁଆ କିମ୍ବା ଆ ଯୁବ ପିଢି ଅଛନ୍ତି। ସେମାନଙ୍କ ଉପରେ ଏଇଟା ଟିକେ ବହୁତ ଅ ମାନେ ଖରାପ ପ୍ରଭାବ ପକାଏ କାରଣ ଆଜିକାଲି ମୋବାଇଲ ରେ ତ ଦେଖୁଛନ୍ତି। ମାନେ ବହୁତ ଖରାପ ଖରାପ ଜିନିଷ ଆସୁଛି ଯାହା ଫଳରେ ପିଲାମାନେ ଏଇଥିରୁ ଖରାପ ଜିନିଷ ହିଁ ଶିଖୁଛନ୍ତି ଯାହା ଫଳରେ ତାଙ୍କ ମନ ସବୁବେଳେ ଖରାପ ଦିଗ ଦର୍ଶନ ଆଡକୁ ଆଗେଇ ଚାଲୁଛି। ଯୋଉଟା କିି ତାଙ୍କ ପାଇଁ ସେଇଟା ଖରାପ ହେଇପାରେ କିନ୍ତୁ କିଛି ତ ଭଲ ଥାଏ ସବୁ ଜିନିଷରେ। ଏବଂ କିଛି ଜାଗାରେ କିଛି ନା କିଛି ଖରାପ ଥାଏ। ତ ସେଇଟା ମନୁଷ୍ୟ ଉପରେ ନିର୍ଭର କରେ। ଯେ ସେଇଟା ଭଲ ଟାକୁ ଗ୍ରହଣ କରିବ କି ଖରାପକୁୁ ଗ୍ରହଣ କରିବ। କିନ୍ତୁ ମୁଁ ତ ମୋର କହିବା ଅନୁସାରେ ଯେ ପର୍ଯ୍ୟନ୍ତ ଆମେ ଆମ ସମୟରେ ଥିଲା ପନ୍ଦର ବର୍ଷ ନ ହେଲା ଯାଏ ଆମେ ମୋବାଇଲ ଟାକୁ ମାନେ ଦୂରଭାଷା ଟାକୁ କେତେବେଳେ ବି ଧରୁନଥିଲୁ। କିନ୍ତୁ ଏବେ ତ ଆଜିକାଲି ର ଛୁଆ କଣ ନା ମୋବାଇଲରେ ନିଜର ଶିକ୍ଷା ବି ଗ୍ରହଣ କରୁଛନ୍ତି। ଯୋଉଟା କି ବହୁତ ସୁବିଧା ଜନକ କାରଣ କୋର କୋରୋନା ଯେତେବେଳେ ମହାମାରୀଟି ଆସିକି ଆମର ଭାରତ ବର୍ଷରେ ପହଞ୍ଚିଲା। ସେ ତା ପରଠୁ ସମସ୍ତଙ୍କର ଗୋଟେ ମାନେ ଷଷ୍ଠ ଶ୍ରେଣୀ ଉର୍ଦ୍ଧ ଯୋଉମାନେ ଛୁଆ ଅଛନ୍ତି ସମସ୍ତେ ସେଇ ମୋବାଇଲି ମାଧ୍ୟମରେ ନିଜର ସମସ୍ତ ଅ କଥାବାର୍ତ୍ତା କରିପାରୁଥିଲେ ନିଜର ଅ ମାନେ ଅନଲାଇନ ଉଁ କ୍ଲାସେସ୍ ମାନେ ସେଇଥିରେ କରିପାରୁଥିଲେ ଯାହା ଫଳରେ ଟିକେ ସେଇଟା ତାଙ୍କୁ ସୁବିଧା ଜନକ ହୋଉଥିଲା ଯାହା ଫଳରେ କି ସେଟା ଠିକ ଠାକ୍ ଥିଲା କିନ୍ତୁ ଏବେକା ସମୟରେ ମତେ ଯାହା ଲାଗୁଚି ମୋବାଇଲଟା ଲୋକଙ୍କୁ ଖରାପ କରି ସଇଲାଣି କାରଣ ଛୋଟ ଛୁଆଟେ ହେଲେ ବି ସିଏ ମୋବାଇଲ ନ ଦେଖିଲେ ଖାଦ୍ୟ ଗ୍ରହଣ କରୁନି। ବୁଝିପାରୁଚ ନା ନାଇଁ ଏଇଟା ତ ଗୋଟେ ଖରାପ ଅଭ୍ୟାସ ନା କାରଣ ବାପା ମାଆ ମାନେ ଆଉ ତାକୁ ସେତିକି ବି ସମୟ ଦେଇ ପାରୁନାହାନ୍ତି କାରଣ ଯେତେ ଶୀଘ୍ର ଛୁଆ ଖାଇଦବ ସେଇଟା ତ ତାଙ୍କର ମାନେ ସ୍ଵଚ୍ଛ ଉପାୟ ହେଇଗଲା ନା। ଯାହା ଫଳରେ ସେ ତାକୁ ଖାଇବାକୁ ଦେଲେ ନିଜ ନିତ୍ୟକର୍ମ ନିଜେ କଲେ। ଯାହା ଫଳରେ ପିଲାଙ୍କର ଆଖି ଖରାପ ହବାର ସମ୍ଭାବନା ବୋହୁତୁ ଅଧିକ ରହିଥାଏ। ଏଇଟା ତ ଆପଣ ଜାଣିଥିବେ ନିଶ୍ଚୟ। ବୋହୁତ ଛୋଟ ଛୋଟ ଛୁଆ ଅଛନ୍ତି ଯାହାଙ୍କର ମାନେ ବୋହୁତ କମ ବୟସରୁ ଆଖିର ଅ ମାନେ ଅସୁବିଧାଟି ବୋହୁତ ଜଲଦି ବାହାରୁଚି। ସେଇଟା ହିଁ ଗୋଟେ ଜିନିଷ ମତେ ଲାଗେ ଯେ ମୋବାଇଲଟା ଯେତେ କମ ଆମେ ବ୍ୟବହାର କରିବା ସେଇଟା ଆମ ପାଇଁ ସବୁଠୁ ଭଲ ହବ ବୋଲି ମୁଁ ଭାବୁଚି। ଆପଣଙ୍କ ଚିନ୍ତାଧାରା କଣ ସେଇଟା ମୁଁ ଜାଣିନି କିନ୍ତୁ ମୁଁ ଏଇଟା ଭାବୁଚି ଆଜ୍ଞା।
ହଁ ମୋର ବି ସେଇ ସେମ୍। ଠିକ ଅଛି ଏଇ ସେ ଯୋଉ ଆପଣ କହିଲେ ଛୁଆ ସେଇଟା ତ କମନ୍ ହେଇଗଲାଣି ଏବେନା।
ନାଇ ସେଇ ତ ପିଲାଙ୍କର ଛୋଟ ଛୁଆଙ୍କର ଆଖିରେ ଯେତବେଳେ ଆମର ରେ ଲାଇଟଟା ପଡୁଚି ଯାହା ଫଳରେ ଯୋଉ ମ ଆଖିର ମାନେ ଶକ୍ତିଟା କମି ଯାଉଚି ଏବେ ଛୋଟ ଛୁଆ ବୋହୁତ ଜଲଦି ଚଷମା ୟୁଜ କରୁ ଛନ୍ତି ବୁଝିପାରୁଛ ନା ଯାହା ଫଳରେ ସେଇଟା ତ ସବୁବେଳେ ତାଙ୍କୁ ଖରାପ ହବ ନା ବୁଝି ପାରୁଚନ୍ତି। ହ ଏଇଟା ଗୋଟେ ମୋବାଇଲରେ ଅ ଅସୁବିଧା ଅଛି। ଆଉ ଆପଣଙ୍କର ଆଉ କଣ କୋହୁଚନ୍ତି କୁହନ୍ତୁ। ଆଉ ଘରେ ସବୁ କିଏ କିଏ ଅଛନ୍ତି ଏବେ ଭାଇ?
ହୁଁ ଆମ ଘରେ ଅଛନ୍ତି ବାବା ଅଛନ୍ତି, ମାମା ଅଛନ୍ତି, ଜେଜେମା ଅଛନ୍ତି।
ବାପା, ମାଆ, ଜେଜେମାଆ ଅଛନ୍ତି ନାଇ କି ଆପଣ କଣ ପଢାପଢି କରୁଚନ୍ତି?
ହଁ ଆମ ପଢାପଢି ଅମ ଷ୍ଟଡି ଚାଲିଚି ନା ଗ୍ରାଜୁଏସନ ଚାଲଚି।
ଆଛା ଉମୁ କୋଉଠି କରୁଚନ୍ତି? ମୁଁ ଚାକିରୀ କରିଚି ଭାଇ ଆଉ ଆପଣ କୋଉଠି କରୁଚନ୍ତି? ଆପଣଙ୍କର ଯୁକ୍ତ ତିନି କଣ ବିଜ୍ଞାନ ନା କଳା ନା ବାଣିଜ୍ୟ?
ମୋ କଳା କଳା।
କଳା ଆଚ୍ଛା କୋଉଠି କରୁଚନ୍ତି?
ନୟାଗଡ।
ଆଗିଆଁ?
ନୟାଗଡ଼।
ନୟାଗଡରେ କରୁଚନ୍ତି ଆପଣଙ୍କୁ ବୋଧେ ଏବେ ପରୀକ୍ଷା ଚାଲିଥିବ ବୋଧେ ନା ସମାପ୍ତ ହେଇଗଲାଣି?
ନାଇଁ ସମାପ୍ତ ହେଇଯାଇଚି।
ଆଚ୍ଛା ସମାପ୍ତ ହେଇଗଲାଣି ନାଇଁ କି ପରୀକ୍ଷା ଆପଣଙ୍କର ଭଲ ହେଇଚି?
ହଁ ଭଲ ତ ହେଇଚି ଫାଷ୍ଟ ସେମିଷ୍ଟାର ରେଜଲ୍ଟ କାଲି ରିସେଣ୍ଟ ବାହାରିଥିଲା।
ଆଛା ଆପଣଙ୍କର କେତେ ଶତକ ପ କେତେ ପ୍ରତିଶତ ରଖିଚନ୍ତି?
ସେଭେନ୍ ପଏଣ୍ଟ ନାଇନ୍ ଫାଇପ।
ଆଜ୍ଞା।
ସେଭେନ ନାଇନ୍
ସେଭେଣ୍ଟି
ସେଭେଣ୍ଟି ନାଇନ୍।
ଯା ହଉ ବହୁତ ବଢିଆ ବହୁତ ବଢ଼ିଆ। ଭଲ ହେଲା ଆଗ ଯୁବପିଢି ମାନେ ଆପଣ ମାନେ ଭଲ ଆଗକୁ ବହୁତ ବଢନ୍ତୁ। ଯାହା ଫଳରେ ବହୁତ କିଛି ଆଗକୁ ହବାର ହବ।
ହୁଁ।
କାରଣ ଆମର ତ ଯୁଗ ବହୁତ ତୁ ଆଗକୁ ଯିବାକୁ ଚେଷ୍ଟା କରୁଚୁ ତ ଆପଣ ମାନେ ଭଲ କରିଲେ ହିଁ ଆମେ ମାନେ ସମସ୍ତେ ଆଗକୁ ବଢିପାରିବା। ଏଇଟା ମୋର ବିଶ୍ଵାସ ଅଛି।
ଆଜ୍ଞା ଭାଇ।
ବୁଝି ପାରିଲେ ଆଜ୍ଞା ଆଜ୍ଞା।
ଆପଣ ଘରେ ସବୁ
ଆଉ ଆପଣଙ୍କର ଏବେ ଏ ରେ ମାନେ ହଁ ମଧ୍ୟାହ୍ନ ଭୋଜନ କଣ କରିବେ?
ମଧ୍ୟାହ୍ନ ଭୋଜନ ଏବେ ଅଛି। ଯେହେତୁ ଖରା ଟିଏ ହଉଚି ପଖାଳ ହଉ।
ଆହା ସେଇଟା ତ ଆମ ଓଡିଆ ମାନଙ୍କର ପ୍ରଧାନ କାର୍ଯ୍ୟ ଆଉ। ସେଇଟା ନହେଲେ ହବନି ବା।
ହୁଁ। ଖରାଦିନେ ପଖାଳ ମଜା ହଁ ବଡି ଚୁରା
ଆଜ୍ଞା ଆଜ୍ଞା ଏହେ। ଖାଇ ଦେଇକି ଟିକେ ଶୋଇପଡିବା କଥା ଆଉ ନା କି ଭାଇ?
ହଁ।
ଆଜ୍ଞାା ହ ହଉ ଠିକ୍ ଅଛି ଭାଇ। କଥା ହେଇକି ଆପଣଙ୍କ ସହିତ ବହୁତ୍ ଭଲ ଲାଗିଲା ବୁଝିପାରିଲେ ଜଗନ୍ନାଥ ସବୁ ସବୁବେଳେ ଆପଣଙ୍କୁ ଭଲରେ ରଖିଥାନ୍ତୁ। ଜଗନ୍ନାଥଙ୍କୁ ଟିକେ ମା ମାନେ ମାନେ କଣ ପ୍ରାର୍ଥନା କରନ୍ତୁ। ଆପଣଙ୍କ ଚଲାପଥ ନିଶ୍ଚୟ କୁସିମିତ କରେଇବେ ହେଲା। ଠିକ୍ ଅଛି ସମୟ ମୋର ଗୋ ଟେ ମାନେ ଫୋନ୍ ଟେ ଆସୁଚି। ପରେ କଥା ହବା ହେବା ହେଲା ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜୟ ଶ୍ରୀ।